ହ୍ୟାଲୋ। ହ୍ୟାଲୋ ଉଠେଇଛି ହ୍ୟାଲୋ।
ହଁ ହ୍ୟାଲୋ।
ହଁ କହ।
କହ କଣ କରୁଛୁ।
ଏଇଠି ବସିଛି ଆଉ।
ତୋ ଭୟସ କଣ ଅଲଗା ଶୁଭୁଛି?
ଅଲଗା କଣ ହେଁ ହେଁ ହେଁ ହେଁ।
ବଡ ପିଲାଙ୍କ ଭଳିଆ ସୁବୁଛି।
ହଁ ମୁଁ ବଡ ପିଲା ହେଇଗଲିଣି।
ହୁଁ ଉଁ।
ହୁଁ ତୁ କଣ କରୁଛୁ?
ମୁଁ ବି ବସିଛି ମାମୁଁ ଘରକୁ ଆସିଛି ବୁଲୁଛି ତୁ କୋଉଠି ଅଛୁ?
ମୁଁ ବି ମାମୁଁ ଘରକୁ ପଳେଇ ଆଇଛି।
ଓହୋ ଆଉ ରଜରେ ଡ୍ରେସ୍ କରିସାଇଲୁଣି?
ନା ରଜ ଡ୍ରେସ ମୁଁ ଆଣିନି।
କାଇଁ।
ଏ ବୋଉ ହେରିକା ଆସିନାହାଁନ୍ତି ବୋଉ ହେରିକା ଆସିଲେ ଆଣିବି ଆଉ ପଛରେ ଦେଖିକି ଆଣିବି।
ରଜ କଉଦିନ କି କାଲି, ପହରଦିିନ?
ପହର ଦିନ।
କାଲି ସଜ ବାଜ।
ହଁ କାଲି ସଜବାଜ।
ମେହେନ୍ଦି ଲଗେଇ ଲୁଣି?
ନା ମେହେନ୍ଦି ଏଠି କରିବାକୁ କେହି ନାହାନ୍ତି ମତେ ତ ଆସେନି।
ହୁଁ।
ମୁଁ ଗୋଲ ବୁଲେଇ ଦେଇଛି, ମୁଁ ଚୁଟି କାଟି ଦେଇଛି।
ଚୁଟି କାଟି ଦେଇଛୁ?
ହଁ।
ଓହୋ।
ସଭିନି ସଭିନୀ ନୂଆ ଗାଡି କିଣିଛନ୍ତି କି?
ହଁ ହଁ ହଁ।
ହଁ ଭଲ ହେଲା ବୁଲିବାକୁ ଯିବୁ ଆଉ।
ହୁଁ ହୁଁ। ଆଉ ଖାଇଥିଲୁ କଣ?
ଖାଇଥିଲି ମାଛ ତରକାରୀ ଖାଇଥିଲି ଆଜି।
ହଁ ଆମର ବି ଆଜି ମାଛ ତରକାରୀ ହେଇଥିଲା।
ଓହୋ, ସନ୍ଧ୍ୟାବେଳେ
ସନ୍ଧ୍ୟାବେଳେ ଯାଇଥିଲୁ ଦିଦିର ମୋର ଗାଁକୁ ମୁଁ ଗୋଟେ ଡ୍ରେ କୁର୍ତ୍ତିଟା ଅର୍ଡର କରିଥିଲି। ହେଲା ପାରାଦୀପରେ ଥିଲାବେଳେ ତାପରେ ସେଇଠୁ ଯେହେତୁ ମୁଁ ଏଠିକି ଆସିବି ଆମର ଏଇ ଯୋଉ ଗାଁର ଗାଁକୁ ଆସିବାର ଥିଲା।
ହୁଁ।
ହଁ ଯେତେବେଳେ ଆସିଥାନ୍ତୁ ସେତେବେଳେ ଅର୍ଡର କଲି ମମି କହିଲା ହଉ ଗାଁ ଆଡ୍ରେସ ଦେଇଦେ। ଦେଇଦେଇଥା ଆମେ ତ ଯିବା ଗୋଟେ ଦିନ ପୂର୍ବରୁ ପହଞ୍ଚି ଯାଇଥିବା ଆଉ ଆଣିବା ଆଉ ହେଲେ ଆମେ ଆଉ ସେତେବେଳେ ଆସିଲୁନି ମୋ ଜେଜେମା ପାଖରେ ଥିଲା। ସେ କୁର୍ତ୍ତି ମୁଁ ଆଣିିନଥିଲି ତାପରେ ଏଇ ମାମୁଁ ଘରୁ ଆଇଲୁ ଏଇ ଦି ଦିନ ହେଲା ଆଇଛି। ସେଇଠୁ ଆଜି ଦେଇର ମୋର ଗଲୁ ଯେ ଆଣିବାକୁ ବର୍ଷା ହେଲା ଯେ ପୁରା ଓଦା ହେଇଗଲୁ।
କି କୁର୍ତ୍ତି?
ହେଇ ଗୋଟେ ସର୍ଟ କୁର୍ତୀ ଟା ଗୋଟେ।
ଓ ହୋ।
ତାପରେ ସେଇଠୁ ଆଣିକି ଆସିଥିଲୁ ଅଧା ଓଦା ହେଇଗଲୁ। ଦିଦି କହିଲା ଓଦା ତ ହେଇସାରିଲେଣି ଚାଲେ ଟିକେ ମାର୍କେଟ ଆଡେ ପଳେଇବା ଗୁପଚୁପ ଖାଇଦେଲୁ। ତାପରେ ସେ ସେଠୁ ଆଇଲାବେଳେ ଆହୁରି ଜୋରରେ ବର୍ଷା। ବର୍ଷା ଯୋଉ ହଉଛି କହନି, ଦିନ ବେଳେ ଯେତେ ଖରା ହଉଛି ସନ୍ଧ୍ୟାବେଳକୁ ପୁରା ବର୍ଷା ଢାଳୁଛି।
ମୁଁ ତ ଡ୍ରେସ ଫ୍ରେସ୍ କିଛି କିଣିନି, ଦେଖିବା ପଛରେ କିଣିବା ଆଉ।
ମୋ ବାପା କହୁଥିଲେ ଗୋଟେ ଫ୍ୟାନ ନେଇକି ଯିବାକୁ।
ଫ୍ୟାନ। ଓହୋ ହଉ ନେଇ ଆସିବୁ ତୋର ଆଉ।
ନେଇ ଆସିବି ଯେ ହେଲେ ଏବେ ତ ବର୍ଷା ବର୍ଷା ହେଲାଣି
ହଁ।
ହେଲାଣି ମୁଁ ଭାବୁଛି କାହିଁ ବୋହି ବୋହି ଆଉ ନେବି ମନା କରିଦେବି।
ହୁଁ।
ଆଉ ବର୍ଷା ହେଲାଣି ମୁଁ ଜାଗା ଏମିତିରେ ସର୍ଟ ରଖିବାକୁ
ମୁଁ ସେ ଫ୍ୟାନ୍ ଟା ନେଇକି ଯିବି ଅର୍ଡର ସଜାଡ଼ିବାକୁ ଯଦି ଠିକ୍ ହେଲା ହେଲା ରହିବ ନହେଲେ ଘରକୁ ପଠେଇଦେବି ଆଉ।
ପଠେଇଦେମ କଣ ଆଉ, ଆଉ କଣ ହବ ନା ରେ ପଠାନି ବେ। ପୁଣି ଆର ବର୍ଷ ବେଳକୁ ପୁଣି ଇଏ ହବ।
ହବ କଣ ସେ ଫ୍ୟାନ କଣ ହେଇଛି। ଖାଲି ଗୋଟେ ଟୁପିନ ଲାଗିବ ପିନ୍ ଲାଗିବ। ନାଇଁ ଦଶ ଟଙ୍କା ଖଣ୍ଡେ ଖର୍ଚ୍ଚ ହବ ଯାହା ହବ ଯେତିକି ଖର୍ଚ୍ଚ ହବ
ଆଣିକି ଆଣିକି କି ନହେଲେ ରଖିଥିବା ସେ ଯୋଉ ଅଙ୍କଲ ଆସନ୍ତି ସିଏ ପଛେ ବାଗେଇଦେବେ। ଅଡଶପୁର ବୋହି କି କଣ ନବ।
ନା ସିଏ ବା ବାଗେଇବେନି ସିଏ ସିଏ କହୁଛି କି କଲେଜରେ ଯାହା ସିଏ ସେଇଟା କରିବୁ ସେ କହୁଚି ଆମର କାମ ଏଇଟା ମା ନୁହଁ ସେଇଆ ବୋଉ ଜଦି ଯିବ ବୋଉର ମୋର ନେଇକି ପଳେଇବୁ ଆଉ କେତେବେଳେ କଣ ଦରକାର ହେଲା ଗରମ ସବୁବେଳେ କଣ ବର୍ଷା ହବ ବୋଲି ମାନେ ଅଛି।
ତାହେଲେ ବା ପା କହୁଥିଲେ ନେଇ ଆସିବେ ବୋଲି ତାହେଲେ ମୁଁ କହିଦଉଚି ନହେନେ ନେଇ ଆସିବେ ଆଉ ନହେଲେ ଆମେ ଯାଇ ଯିବା ଏବେ।
ହୁଁ ଏ ଏବେ ଗରମ ହବନି ବା ବର୍ଷା ଦିନ ଆସିଲାଣି ଏବେ ଆଉ ଗରମ ହବନି।
ହୁଁ ହେଲେ ମୋର କଷ୍ଟ ଯେ ବୋହିକି ନେଇକି ଯିବି ସେଇଟା କଷ୍ଟ।
ଓହୋ କେତେ ମିନିଟ ଚାରି ମିନିଟ ଜମା ହେଇଚି।
ହଁ ବା ଆ ମୋ ମମି ଚି ଖାଲି ଚିଡୁଚି କହୁଚି କଣ ଏତେ ସମୟ ଗୋଟେ ଗପୁଚୁ ତାଙ୍କ ଅମୀୟ ସହି ତ ହେଇ ଏଗୁଡା କିଛି କହନି ବେ
ଆଁ କଣ କଁ ହେଇଚି ଆଉ ଘର କଥା ଗପିବୁ ଆହା
ଓ କଣ ହଁ ତାଙ୍କ ମମି ହେଲା କି ଗପଲୋ କହନି କହନି ଗପିଲେ ଯେ ମତେ ପର୍ବପର୍ବାଣୀ ବିଷୟରେ ଝାଡିଲେ ଝାଣିଲେ ଝାଡିଲେ କହିଲେ କହିଲେ କହିଲେ କହିଲେ ମୁଁ ହଉ ଆଣ୍ଟି ଆଜ୍ଞା ଆଣ୍ଟି ହଉ ମା ମତେ କହୁଚନ୍ତି ତମକୁ କଣ ଭଲ ଲାଗେ? ଖାଇବାକୁ ତମର ଫେବରାଇଟ ପର୍ବ ନା କଣ? କୁହ?
ଉ ହୁଁ
ମୁଁ ବା କହୁଚି ମୋ ମମି ତ ଚି କଣ ଏତେ ସମୟ ଗପୁଚି କିଛି ଦରକାର ନାହିଁ ତୁ କଲ କାଟେ ମୁଁ କହିଲି ରହ ଟିକେ
ହୁଁ
ଫାଷ୍ଟ ଫାଷ୍ଟ ସେମିତି ଲାଗିବ
ମୁଁ କଇନି ଘରେ କଣ ଏଇଟା ମିଛ କ ମିଛ କି ସତ ଆଁ ଫାଷ୍ଟ ପେମେଣ୍ଟ ଆଇଲା ପରେ ଜଣା ପଡିବ ଆଉ ଯଦି ଘର କହିଦେବି ଘର କହିଦେବି ଘରେ ହେଇଯେ ମାସକୁ ପଇସା ପଠେଇବେନି ତାପରେ
ହଁ ବା ବର୍ଷା ଦିଦି କହିଥିଲେ ଘରେ କହିବୁନୁ ହେଲେ କେହି ତ ଜାଣିନାହାନ୍ତି ଖାଲି ମମି ଏଇଠି ବଇଥିଲା ତା ମମି ସହ ଯେହେତୁ କଥା ହଉଥିଲେ ଆଜ୍ଞା ହଁ ପ୍ରଣାମ ପ୍ରଣାମ କହିକି ସେଇଠୁ ମୁଁ ପଚାରିଲି ମୁଁ କହିଲି ହଁ ହଁ ଆଉ ଏମିତି କଥା ତାର କହିଲା କି ହଉ।
ଉଁ ହଁ ମୁଁ ଚାଲିଲି
ହୁଁ ହୁଁ
ଏ ମିଛ କଁ ସତ ହେଇଟା ଭଗବାନ ଜାଣନ୍ତି
ସେଇଆ
ଏତେ ଲୋକ କାମ କରୁଚନ୍ତି ତାହେଲେ ତ ଲୋକ କେହି କାମ କରିବାକୁ ଯିବେନି ଏଇଥିରୁ ବସିକି ସବୁ ଇନକମ କରିଦେବେ।
ହଁ ବା ପୁଣି ସିଏ କହୁଛନ୍ତି ଯେ କେତେ ଟଙ୍କା ପ ନାଇଁ ଛାଡେ ଏଇ କଥା କଥା ହେବାନି ପୁଣି କଁ ହେଇଯିବ ମୋ ହାତ ବିନ୍ଧୁଚି ଖାଲି
ମୁଁ ଗୋଟେ ଲେହେଙ୍ଗା ଆଣିଚି ଅଠେଇଶହ ଟଙ୍କା ଦେଇକି ଏ ହୁଁ ଥୁଆହେଇଥିବ ହା ଏ ଗଞ୍ଜିକି କଣ ତାକୁ ପିନ୍ଧିବ ଏ ନାଜ ମାଡିବ
ଆଉ କଁ କରିବୁ ତାକୁ?
ଆଜି ଥୁଆ ହେବ, ମୁଁ ଆଉ ଡ୍ରେସ୍ କିଣିବି।
ହଁ।
ଆଉ ଘରୁ ପଠେଇଛନ୍ତି ପନ୍ଦରଶହ। ବୋଉ ଆସିଲେ ଗୋଟେ ଭଲ ଡ୍ରେସ ନେବି ଆଉ।
ମୁଁ କାଲି ଯୋଉ ନାଲିଟା ପିନ୍ଧିଲି ଭଲ ଲାଗୁନଥିଲା?
ହଁ ଭଲ ଲାଗୁଥିଲା ଅନଲାଇନ?
ନାବେ ଅନଲାଇନ ନୁହଁ ବେ ଜିଜୁ ପଠେଇଛନ୍ତି।
ଓହୋ ହଁ ଭଲ ଲାଗୁଥିଲା। ସେଇ ସେମ ଡ୍ରେସ ମୋର ଆଜି ଗୋଟେ ଫିଡ ରେ ଆସିଥିଲା ଚିରସ୍ମିତା। ଗୋଟେ ବ୍ଲଗର ଟା ମୁଁ କହିଲି ସେମ ଡ୍ରେସ ମୁଁ ଆସି ଦେଖିଲା ବେଳୁ ପୁରା ସେମ୍। ଏ ଅନଲାଇନ ଚିରୋ ସ୍ମି?
ହଁ ତୁ ଯୋଉ ଡ୍ରେସ କଥା କହୁନୁ ମୁଁ ବୁଝିପାରୁଛି, କୁର୍ତ୍ତିୀ ପ୍ଲାଜୋ ତ?
ହଁ।
ପୁରା ଲଙ୍ଗ କୁର୍ତ୍ତୀ।
ନା ନା ମୁଁ ତାର ରାଇଡି ସ ତାର ତାର ପଠେଇବି ପାକିସ୍ତାନୀ ନା ନା ସେମିତିକା ତୋର ଯେମିତି ତିକା ସେମିତିକା ଡିଟୋ ତାର ଗୋଟେ ଭିଡିଓ ସୁଟ୍ କରୁଥିଲା
ହଁ ମୁଁ ଜାଣିଛି ଫଟୋ ଉଠେଇବାକୁ କହୁଥିଲା କହିଲା କି ମୋର କଳା ଆସୁଛି ମୋ ମୁହଁ ହାତ ଗୋରା ମୁହଁ କଳା। ହଁ ସେଟା ନୁହଁବେ ସେଇଟା ମୁଁ ଅନଲାଇନରେ ଦେଖିନି।
ଓହୋ ତୁ କେମିତି ସେଟା ଦେଖିଲୁ?
ସେଇଟା ବା ଆଜି ମୁଁ ଫିଡିରେ ଆଇଥିଲା।
ଓହୋ।
ସେଟା ନୁହଁ ସେଟା ଯୋଉ ଖାଲି କୁର୍ତ୍ତୀ ଏଟା ଅଛି ମାନ ମଝିରୁ କଟ ମୋର ଯୋଉ ବର୍ଷା ଦି ମୋର ଯୋଉ ଗୋଟେ ପିଙ୍କ କଲର ମୋର ପିନ୍ଧିଥିଲୁ
କୁ ହଁ ହଁ।
ହଁ ସେଇମିତି ଟାଇପ୍ ର।
ଓହୋ।
ସେମିତିଆ ଟାଇପ ର ବାସ୍ ସେଇଟା ଖାଲି ମଝିରେ ଖାଲି କଟା ତା ତଳେ କିଛି ନଥିଲା ୟା ତଳେ କିନ୍ତୁ ଗୋଟେ ଅଛି ମାନେ ଇଏ ଭଳିଆ। ଭିତରେ ଗୋଟେ ଅଛି ପରସ୍ତ ତ।
ଓ ହୋ। ଆଚ୍ଛା ଆଚ୍ଛା। କଣ ବୋରିଂ ଲାଗୁଛି କେତେ କେତେ ଦିନି ଛୁଟି ସରିଗଲା ମୁଣ୍ଡ ଖରାପ ହେଇଗଲାଣି ମୋର।
ଛୁଟି ସରିଗଲା ଉଁ ମାନେ ହୁଁ ଏକ୍ଜାମ।
ମୁଁ ତ ଗୋଟେ ବି କ୍ଲାସ ଆଣ୍ଟେଣ୍ଡ କରିନି।
କିଏ କରିଛି ଛି ରଶ୍ମି ମାଷ୍ଟର ଯେ ମତେ ରୋଷ୍ଟ କରିଛି ରେ କହନି କହନି।
ମୁଁ ତ ସାର୍ ଇଂଲିଶ କୋଉଠୁ ଶିଖିଲେ ମୁଁ କହିବା ପୂର୍ବରୁ ସେ ଲେପ୍ଟ ହେଇଗଲା। ଯଦି ଥାନ୍ତା ମୁଁ କହିବି ସାର୍ କି ଇଂଲିଶ ଆପଣ କହୁଛନ୍ତି ଆପଣଠୁ ଭଲ ଇଂଲିଶ ଆମେ କହିବୁ। ତାଙ୍କ କୋଶ୍ଚିନ୍ ଫୋଶ୍ଚିନ୍ ଯଦି ନଦେଲା ବାୟା।
ଏଇ ଦି ଦିନ ଦି ତିନି ଦିନି ତଳେ କୁହନିରେ ଛିଏଁ
କାଇଁ ମତେ ତ ମେସେଜ ଫେସେଜ କରିନି।
କେଜାଣି ମତେ ପରା ଏମିତି କହିଲା। କୋଉଠି ଷ୍ଟାଟସ ଦେଇଥିଲି କଣ ଗୋଟେ ହଁ ଏ ଯୋଉ ବର୍ଷା ଦିଶାଙ୍କର ବର୍ଡେ ଗଲାଣି? ହେଲା ଦେଖ ବର୍ଷାଟା ସାଙ୍ଗଡା ହଁ ତାର ପକେଇଦଥିଲି ଦିସା ଦିଶା ଜେଣୁ ମୋ ସ୍କୁଲ ସାଙ୍ଗ ଟା ନ ପକେଇ ଗୋଟେ ଖରାପ ହବନି କଥାଟା ପକେଇଲି ଦି ଜଣ ମା ସେଠୁ କହୁଛି ଫାଷ୍ଟ ଦେଖିଲା ବର୍ଷାର କିଛି କହିଲାନି ଲାଇକ୍ ଦେଲା। ସେକେଣ୍ଡ ଦିଶା ଆଇଲା କହୁଛି ହଁ ହଁ ପାଠ ପଢନି ଆଉ ଏଇଆ କର ଘରକୁ ଯାଇଛୁ ତ ଏଇଆ କରିବୁ ଆଉ।
ହୁଁ।
ମୁଁ କହିଲି ନାଇଁ ସାର୍ ସାଙ୍ଗଟା ପକେଇଥିଲି ନା ତୋର ମାଇନର ମ୍ୟାଥ ଅଛି ଟି ମ୍ୟାଥ। ଥିଲା ମୁଁ କହିଲି ସାର୍ କାହାର ମ୍ୟାଥ ଅଛି ନା ତୋର ମୁଁ କହିଲି ନାଇଁ ତ ନା ତୋର କଣ? ମୁଁ କହିଲି ସାର୍ ଜିଓଲଜି। ତାପରେ କହୁଛନ୍ତି ଆଉ ଓହୋ ଜିଅଲୋଜି ଆଉ ତାହେଲେ ତମ ଚାରିଟଙ୍କ ଭିତରୁ କାହାର ମ୍ୟାଥ ଅଛି କା ତାହେଲେ କହ? ହେଲା ମୁଁ କହିଲି ସାର ଆମର ମ୍ୟାଥ ହିଁ ମୁଁ କହିଲି ସାର୍ ଆମର ମ୍ୟାଥହିଁ କାହାର ନାହିଁ। ତାପରେ କହିଲେ ଓହୋ ତାପରେ କହୁଛି ଓହୋ ଜିଓଲୋଜି ତାହେଲେ ସବୁ କମ୍ପ୍ଲିଟ ହେଇସାରିଲ ନା। ମୁଁ କହିଲି ମାଇନର ପଛରେ କଣ ପଡିଛି ମାର୍ଷ୍ଟର ମୁଁ ଜାଣି ପାରୁନି।
ହୁଁ ହୁଁ ସେ ଭାବୁଛି ଷ୍ଟାଟିଷ୍ଟିକସ ଅଛି।
ତାପରେ ମୁଁ ଆଉ କିଛି କହିଲି ମୁଁ କହଲି କି ହ ହଁ ମୁଁ କହଲି ନାଁଇ ସାର୍ ହେଲା ତାପରେ ଦେ ମୋତେ କଣ କହିଲେ ଜାଣିଛୁ?
କଣ?
ମତେ କହିଲେ ଆଉ କଣ କଣନ୍ତି ଏଥିରେ ଏଗୁଡ଼ା ସବୁ କହିଲେ ହବ ତ।
କଣ ନା ହଉ ଶୁଣୁ। ନାଇଁ ଦଶ ମିନିଟ୍ ହେଇନି ସେ ଆଉ ଦଶ ମିନିଟ୍ ଛାଡିକି ତୁ ଗୋଟେ ମତେ କଲ୍ କରିଦବୁ।
ହଉ ହଉ ଠିକ ଅଛି।
ଆଉ ଦଶ ମିନିଟ ଛାଡିକି ତୁ ମତେ ଗଟା କଲ କରିଦେବୁ ଗୋ
ହଁ ସିଏ କହିଛନ୍ତି ଯେ ଆଜି
ହୁଁ।
ଯେତେ କ ରୋସିପ୍ଟ ପିବେ।
ପେମେଣ୍ଟ ପ୍ରୋସିଡ କରିବେ ସେମାନେ ଯୋଉ ଗୋଟେ ୱିକ ହେଲାଣି କାମ କଲେଣି। ସେମାନଙ୍କ ପାଇଁ ପେମେଣ୍ଟ ପୋସେ ଆମର ଯେତେବେଳେ ୟୁ ପି ଆଇ ମାଗିବ ସେ ସେତେବେଳେ ଆମେ ଯାଇକି ଆମର ପେମେଣ୍ଟ ପ୍ରୋସିର।
ଯେତେବେଳେ ବ୍ୟାଙ୍କ ଡିଟେଲ୍ସ ଦବା ସେତେବେଳେ ଯାଇକି।
ଦବା ନୁହଁ ବ୍ୟାଙ୍କ ଡିଟେଲସ ତମକୁ ମାଗିବ ଯେତେବେଳେ। ମାଗିଲେ ତୁ ତୋର ୟୁ ପାଇ ଦବୁ ହଁ ହଁ ସେମାନଙ୍କର ମାଗିଲାଣି ସେଇଥିପାଇଁ ସେମାନେ କହୁଛନ୍ତି ଦେଇଦିଅ ୱାନ ୱିକ୍ ହବ ଯୋଉମାନେ କାମ କଲେଣି ସେଇମାନଙ୍କର ପେମେଣ୍ଟ ପ୍ରୋସିଡ ହବ।
ପ୍ରସିଡ ହବ ହଁ।
ହଉ ଦେଖିବା ଆମେ ବି କଦା ହବା ଦେଖିବା ଫାଷ୍ଟ କେତେ ଦିନ ସପ୍ତାହ ଯାକେ କଣ ହଉଛି।
ହଁ ପରୀକ୍ଷା ଆଇଲାଣି ପରୀକ୍ଷାକୁ ଛାଡିକି ଏକାମ କିଏ କରୁଛି। ସେମାନଙ୍କର ପିଜି ପିଲାଙ୍କର ତ ହେଇଗଲାଣି ପରୀକ୍ଷା ଅଣତିରିଶ ତାରିଖରୁ ହଉ ତୁ ରକ ଦଶମିଟି ହେଲାଣି।
ହେଇ କହନି ହଁ ହଁ ହଉ ହଉ ହଉ ରଖୁଛି ହଉ ହଉ ରଖେ ରଖେ ରଖେ।
କହିଲେ କଣ ହବ।
ଆ ତୁ ରଖୁନୁ ତାପରେ ଏଠି ପଚାରିବୁ କହିବୁ। ସେ ମନା କରିଛନ୍ତି କହିବାକୁ ଏଗୁଡ଼ା।
ହଉ।
ହୁଁ ରଖେ।
କଟୁନି କଁ।
ରଖିକି ସବମିଟ ମା